ହ୍ୟାଲୋ।
ହୁଁ ହୁଁ ଶୁଭୁଛି।
ହଁ ଶୁଭୁଛି କଣ କରୁଥିଲ କି?
ତମ ତମ କଥା ଟା ବହୁତ ମାନେ ଲୋ ଶୁଭୁଛି।
ଆଉ ଟିକେ ଜୋରରେ କହିବି ଏବେ ଶୁଭିଲା?
ହୁଁ ହୁଁ ଏବେ ଶୁଭିଲା। ଆଉ
ହଁ ମୁଁ ହଷ୍ଟେଲ୍ ପଳେଇ ଆଇସି ଆଜି ତ ସକାଳୁ। ମାନେ ଗୋଟେ କେମିତି ଲାଗୁଛି ମାନେ ଘରକୁ ଛାଡିକି ଆସିଲେ ଘରକୁ ଛାଡିକି ଆସିଛି ନାଁ।
କୋଉଠିକି ପଳେଇ ଅସିବେ କି?
କଣ କହିଲ?
କୋଉଠି କି ପଳେଇ ଆସିଛ?
ଆରେ ମୁଁ ହଷ୍ଟେଲ୍ କୁ ପଳେଇଆଇଛି।
ଓ ହୋ ତମ ତମେ ପ୍ଲସ ଥ୍ରି କରୁଛ କି ଏବେ?
ହଁ ମୋର ବିଷୟ ଚାଲିଛି।
ଓ ହୋ କୋଉଠି କରୁଚ ତମେ?
ଏଇ ପିଜି କଲେଜ୍ ରେ।
ହଁ ମୁଁ ବି ଏମସି କଲେଜ୍ ରେ କରୁଥିଲି ପ୍ଲଶ୍ ଥ୍ରୀ।
ଆଚ୍ଛା ପ୍ଳଶ୍ ଥ୍ରି ତ କରୁନି ବିସିଏ କୋର୍ସ ଟା କରୁଛି ଆଉ।
ହୁଁ ହୁଁ ଆଜିକାଲି ତ ସବୁ ବିିବିଏ ବିଶିଏ ଏରା ସବୁ କରୁଛନ୍ତି। କମ୍ପ୍ୟୁଟର୍ ଲାଇନ୍ ରେ ସବୁ ଯାଉଛନ୍ତି।
ବୋଉ ଖାଇବାକୁ ହେଇଗଲାଣି?
ହଁ ଆମର ହଉଛି ଆମର ସାଢେ ଗୋଟେ ସୁଧା ହେଇଯାଏ। ଆଉ ତମେ ଆଜି କଣ ଖାଇବ ଏତେ ଦିନ ପରେ ଆସିଛ ହଷ୍ଟେଲ୍ ସେଠି କଣ ସବୁ ଖାଇବାକୁ ଦିଅନ୍ତି।
କେଜାଣି ଡାଲମା ଆଉ ଚିପ୍ସ ଦେବେ ନା କଣ?
ମାନେ ସେଠି କଣ କେମିତି ଖାଇବାର ବ୍ୟବସ୍ଥା ସବୁ କେମିତି କଣ ଥାଏ?
ଖାଇବା ବ୍ୟବସ୍ଥା ମାନେ ଆମର ଏଠି କ୍ୟାଣ୍ଟିନ ଅଛି ହଷ୍ଟେଲ ପାଖରେ। ତ ଆମର ସେଠି ଆଲାଉ ନାଇଁ ବଏଜ ମାନେ ଯାଆନ୍ତି ବଏଜ୍ ମାନଙ୍କୁ ଏଲାଉ ଅଛି। ଆଉ ଆମର ଗର୍ଲସ ମାନଙ୍କୁ ହେଲା ଆମେ ପ୍ଲସ୍ ଟୁ ଆଉ ପ୍ଲସ୍ ଥ୍ରୀ ସମସ୍ତ ସେଠି ଅଛି ପ୍ଲସ୍ ଥ୍ରୀ ଆଉ ଯୋଉ ବି ବି ଏ ବି ସି ଏ ସମସ୍ତେ ଅଛୁ ଏଠି ହେଲା ଏଠି ହେଲା। ଆଉ ଏମ ବି ଏ, ଏମ ସିଏ ବି ଅଛନ୍ତି ଏଠି। ତ ଆମର ଗର୍ଲସ ମାନଙ୍କ ପାଇଁ ଖାଇବା ଆମର ହସ୍ ଟେଲ ଭିତରକୁ ଆସେ।
ଓହୋ।
ଯାହା ସେ ଆମେ ସେମାନେ ଖାଇବେ, ତାହା ଆମେ ବି ଖାଇବୁ ଖାଲି ଲି ମାନେ ଖାଇ ଖାଇବା ଏଠିକି ନିଏ ମାନେ ଅଣାହୁଏ ଆଉ।
ଭଲ ଭଲ। ତ ଝିଅ ମାନଙ୍କ ସୁରକ୍ଷିତ ପାଇଁ ସେମାନେ ଏଇଭଳିଆ ପଦକ୍ଷେପ ସବୁ ନଉଛନ୍ତି ଆଉ।
ହଁ ପା ମ ଆରାମରେ ଯାଇକି ଖାଇବା ନେଇ ଆସୁ ଦେ
ଆଉ ସେଠି ତମର ସବୁ ସାଙ୍ଗମାନେ ଥିବେ?
ସାଙ୍ଗମାନେ ବହୁତ ଗୁଡେ ଅଛନ୍ତି ଯେ ହେଲେ ଆସିନାହାନ୍ତି ସେମାନେ ସ ଘରେ ଅଛନ୍ତି। କହୁଛନ୍ତି ରଥଯାତ୍ରା ପରେ କଣ ଆସିବେ। ଆଉ ଆମେ ଦି ଜଣ ଆ ପଳେଇଲି ପଳେଇ ଆସିଲି ଆଉ। ଜଣେ ସାଙ୍ଗ ଅଛି ସେ ମୋ ଭରସାରେ ପଳେଇଆଇଲା ଆଗରୁ। ତାପରେ ମୁଁ ତ ମୁଁ ତାକୁ କହିଥିଲି ହେଲା କି ନାଇଁ ମୁଁ ଯିବି, ହଉ ତୁ ବି ଯିବୁ ଆଉ। ତାପରେ ସେ ଆଗରୁ ପଳେଇ ଆଇଲା ସେ ମତେ କହିନି ଆଉ ସେ ଆଗରୁ ପଳେଇଆଇଚି। ସେ ମତେ କହିଲା ହଁ ତମେ ଆସିବ ବୋଲି ଜାଣିକି ମୁଁ ପଳେଇ ଆସିଲି। ତାପରେ ମୁଁ ଏଇ ସଣ୍ଡେରେ ବାହାରିକି ପଳେଇ ଆସିଲି ଆଉ।
ଆଉ ତମେ ସେଣ୍ଟର କେବେ ଆସିନ ନା?
ହୁଁ ହୁଁ।
ଆମେ ଯୋଉ କମ୍ପ୍ୟୁଟର ପାଇଁ ଇସେଣ୍ଟ ଓହୋ। ସେଥିପାଇଁ ମୁଁ ଜାଣିପାରୁନି କିଏ କଣ।
ମୁଁ ଯେତେବେଳେ ଘରେ ଥିଲି ହେଲା ମତେ ମାନେ ଗୋଟେ ରାତି ଲାଗିଥାନ୍ତା ମୁଁ ସେଠିକି ପହଞ୍ଚିବାକୁ।
ସେଣ୍ଟରରେ?
ବହୁତ ବାଟ ମାନେ ଚାରିଶ ପ୍ଲସ କିଲୋମିଟର ହବ।
ତମ ଘରଟା କୋ ମାନେ କୋଉ ଜି କୋଉ ଜିଲ୍ଲା ଟା କହିଲ?
ନୂଆପଡ଼ା ଡିଷ୍ଟିକ୍।
ଓହୋ ନୂଆପଡ଼ା। ମାନେ ତମକୁ ଆ ବିଷୟରେ କିଏ କହିଲା ମାନେ ଏଇଠି କରୁଛନ୍ତି ବୋଲି କମ୍ପ୍ୟୁଟର।
ସିଏ ଆମର ଏଇଠିକାର ଗୋଟେ ମ୍ୟାାମ କହିଲେ ଆଉ ଘରେ ତ ବସଛୁ ସେମିତି ତ ଫୋନରେ କ୍ଲାସ ହିଁ କରିଦେ, ମୁଁ ସେଇଠୁ କରିଦେଲି ଆଉ।
ହୁଁ। ଆମର ବି ମୋ ସେ ଭଉଣୀ, ହଁ। ଖାଇବି । ଚୁଡ଼ାଗୁଣ୍ଡ ଖାଇଦିଅ। ହ୍ୟାଲୋ।
ଆଉ ଆଜି କଣ ଖାଇଥିଲ କି?
ମୁଁ ଆଜି ମୁଁ ଆଜି ଖାଇଛି ରୁଟି। ବରା, ଘୁଘୁନି ଆଉ ପାରୁଟି। ସବୁ ମିଶେଇ ମାସିକି ଖାଇ ଦେଇଚି ଆଉ। ଉଁ । ହଁ ସବୁ ମିଶେଇକି ଖାଇଦେଇଚି।
ମୋ ଆଜି ଆସିଥିଲି ମୁଁ ଗୋଟେ କେଟଲି ନେଇ ଆଇଚି। ଚି ହେଲା ମାନେ ଯୋଉ ୱାଟର ହିଟର ଟା। ଆଜି ଜାଣିଲି। ମାନେ ବଡ ମମି ଘରେ ଥିଲା ତ ମୁଁ ମାଗିକି ନେଇ ଆଇଲି। ମାନେ ହଷ୍ଟେଲରେ ଥିବ କଣ ଟିକେ ବନେଇକି ଖାଇବା ନା। ତାପରେ ମ୍ୟାଗି ନେଇକି ଆଇଚି ବନେଇକି ସକାଳୁ ଖାଇଦେଲି ଏଉନା ଆସିକି। ଗାଧେଇ ପାଧେଇ ମ୍ୟାଗି
ବଢ଼ିଆ। ଆଉ ତମେ କାଲି ସେ ଯୋଉ ମ୍ୟାଡ଼ାମ ଯୋଉ ଆସାଇନମେଣ୍ଟ ଟା ଦେଇଥିଲେ ତମେ କରିଦେଇଥିଲ ସେଇ ସ ସାଙ୍ଗେ ସାଙ୍ଗେ?
କାଲି ସେଇ ଯୋଉ ପିଡିଏଫ ଟା?
ହଁ କାଲି ଯୋଉଟା କହିଲେ ମୁଁ ମତେ ଆସିଲାନି। ନା ନା କାଲି ଯୋଉଟା ଯଉ ଇଏ ମାନେ ସାଙ୍ଗେ ସାଙ୍ଗେ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
। ହଁ ଏଟା ତ ମୁଁ ପିପିଇ ଟା ଇଏ କରିଦେଇଛି ଖାଲି ଅପଲୋଡ ହେଲା ବେଳୁ ମାନେ ସେ ନେଟ୍ ପ୍ରୋବ୍ଲେମ ପାଇଁ ହଉନି। କିନ୍ତୁ କାଲି ଯୋଉଟା ମାନେ ଆମ ପଢା ହେଇଥିଲା ନୂଆ ଟା, ମାନେ କେମିତି କଣ ବନା ହବା ପାଇଁ କୁହା ହେଇଥିଲା? ତମେ ଆଉ ଜଣେ ପୂଜା ଯେ ସିଏ କରିଥିଲେ କିନ୍ତୁ ମୋର ହେଲାନି? ହଁ ତମେ ଦି ଜଣେ କରିଥିଲ କିନ୍ତୁ ମୋର କାଲି ହେଲାନି। ମୁଁ ଆଜି ସେମିତି କଣ କଲା ବେଳକୁ ହେଇଗଲା ହଁ।
କାଲି ନାଇଁ ତ। ଶନିବାର ନ।
ହଁ ଶନିବାର ଦିନ ଶନିବାର। ଶନିବାର ଦିନ ନା ଶୁକ୍ରବାର ଦିନ ହଁ ହୁଁ ହୁଁ। ଟାଇମ ଗୁରା କେତେବେଳେ ସମୟ ଗୁରା କୁଆଡେ ପଳଉଚି ଜଣା ପଡୁନି ମତେ ଲାଗୁଛି କାଲି ହେଇଥିଲା।
ହଁ। ଆଜି ହେଲା ଟାଇମ୍ ଯାଉନି ବସି ବସି ଟାଇମ୍ କେତେବେଳେ ଖାଇବା ମତେ କେତେବେଳେ ଦେବେ ମୁଁ ସେଇଟା ଭାବୁଛି ଏଠିକି ଆସିକି? ଆ ଆମ କ୍ଲାସ ବି ଯାଇନି ନା ଦି ଜଣ ଛୁଆ ଅଛୁ ଭୋର ଲାଗୁଛି ବେଶି କ୍ଲାସ୍ କରିଥିଲି ଅଧାରୁ କାଟିଦେଲି ହିଁ ହିଁ।
ଅଧାରୁ କାଟିଦେଲ?
ଓହୋ ଅଧାରୁ କାଟିଦେଲି ପୁଣି ମଝିରେ ଆଉ ଥରେ ଜଏନ ହେଲି।
ଓ ତମେ କେତେ ପରସେଣ୍ଟ ତମ ଆଟନାସ୍ ଟା ଅଛି?
ମୋର ଏଇଟି ଥ୍ରୀ ସମଥିଙ୍ଗ ଅଛି ଆଉ।
ମୋର ବି ସେ ଏଇଟି ପରେ ହିଁ ଅଛି। ହଉ ଏଇଟି ପରେ ହେଲେ ହେଲା ଆଉ ନାଇଁଟି ହବା କିଛି ଦରକାର ନାହିଁ।
ହଁ - ହେଁ ରଖିକି କଣ କରିବୁ?
ସେଇଆ ହେଁ ହେଁ।
ହେଁ ହେଁ।
ହୁଁ ହୁଁ ଏଇଟି ପରସେଣ୍ଡ ବହୁତ୍।
ହଁ ଏଇଟି କୁ ସେଭେଣ୍ଟି ପରସେଣ୍ଟ ବହୁତ୍ ହେଇଗଲାଣି।
ହୁଁ ହୁଁ ହୁଁ ଆଉ ତମେ ହୁଁ ଆଉ ତମେ ବିି ବି ଏ କରୁଛନା ନା ବି ସି ଏ?
ବି ସି ଏ କରୁଛି।
ସାଇନ୍ସ ବୋଧେ ପ୍ଲସ ଟୁ ରେ ଥିଲା ଏ ବି ସି ଏ?
ହଁ ପ୍ଲସ ଟୁ ରେ ସାଇନ୍ସ ଥିଲା ଏବେ ବି ସି ଏ କରୁଚି ଆଉ।
ହଁ ଆମର ଏଠି ଏନ୍ ସି କଲେଜ ବି ଅଛି ନା ଆମେ ସେ ଯୋଉ ଜାଣିନଥିଲୁ ମାନେ ସ ପ୍ଲସ ଟୁ ସରିଲା ପରେ ମୁଁ ଜାଣିଲି ଯେ ହଁ ବିି ବି ଏ, ବି ସି ଏ ଗୋଟେ ଅଛି ବୋଲି ସେଠି କଣ କମ୍ପୁଟର ଉପରେ ପଢ଼ାଯାଏ?
ହଁ। ମୁଁ ବି ପ୍ଲସ ଟୁ ସରିଲା ପରେ ହିଁ ଜାଣିଲି ନାହିଁ ପ୍ଲସ୍ ଟୁ ସରେଇଲି ତାପରେ ନିଟ୍ ପାଇଁ ଗୋଟେ ଏ ବର୍ଷ କ କୋଚିଂ କଲି ତାପରେ ହିଁ ଜାଣିଲି କି ମୁଁ ବି ସି ଏ କରିବି। ମୋର ଜଣା ନଥିଲା ଏଇଠିକି ଆସିଲା ପରେ ମତେ ସାର୍ ଜଣେ କହିଲେ ମତେ ଆଉ ସେ ଭଲ ପଢ଼ିବୁ ଯଦି ଦେଇକି। ତାପରେ ମୁଁ ଘରକୁ ଗଲି ତା ବିଷୟରେ ଟିକେ ମାନେ ଖୁଚୁରୁ ଖାଚୁରୁ କଲି ଫୋନ ରେ ଆଉ ମାନେ ଜାଣି ପାରିଲି କି ନାଇଁ ଏଡ଼ା କମ୍ପ୍ୟୁଟର ବିଷୟରେ ଟିକେ ମାନେ
ନା କରୁଛନ୍ତି କରୁଛନ୍ତି ଏବେ ପିଲା ବହୁତ।
ସରି କଣ କହିଲ?
ତମ କଥା କିଛି ଶୁଭୁନି।
ଏବେ ଶୁଭିଲା?
ହଁ ହଁ ଶୁଭିଲା ଶୁଭିଲା।
ଆ ମୋର ଗୋଡ଼ ବଥା ହେଁ ମୁଁ ତଳେ ବସି ଯାଉଛି ତମକୁ କିଛି ଶୁଭୁନି ଆଉ।
ହଁ ସେଠି ହଁ ଆମର ବା ଏଠି ବହୁତ ବହୁତ ଛୁଆ ଏଠି କରୁଛନ୍ତି ବି ବି ଏ, ବି ସି ଏ।
ଆମର ସେପଟେ ବି ବି ଏ, ବି ସି ଏ କିଏ କରୁନାହାନ୍ତି। ମାନେ ଆମ ଘର ପାଖେ ଆଖପାଖେ ଦେଖିବା ଯଦି ମୁଁ ହିଁ ଗୋଟେ ପିଲା ଯିଏ ବି ସି ଏ କରୁଛି। ମତେ ଆଗରୁ ମନା କରୁଥିଲେ ତୁ ଗୋଟେ ଝିଅ ଟେ ବି ସି ଏ କରିକି କଣ କରିବୁ କମ୍ପାନୀରେ ଯିବୁ ଇଏ କରିବୁ ସେ କରିବୁ ହଁ ମତେ ସେଇଆ କହୁଥିଲେ ତ ତାପରେ ଆଉ କିଛି ନାହିଁ କରିତ ଦେଲି ଆଉ।
ଏବେ ସବୁ ସମାନ ସବୁ କମ୍ପାନୀରେ ରହିପାରିବେ ସବୁ କରିବେ।
ଆମ ଘରେ ସେଇଟା କହୁଥିଲେ ତୁ ଗୋଟେ ଝିଅଟେ ଆଉ ବାହାରକୁ ଯାଇପାରିବୁ କି ଇଏ ସିଏ କେତେ କଥା। ମୁଁ କହିଲି ହଁ କାହିଁ ଯାଇପାରିବିନି?
ଗଲେ ଅଭ୍ୟାସ ହେବ କିନ୍ତୁ ଏଇ ନିଜ ସତର୍କ ରେ ନିଜେ ରହିବ। ତମକୁ ତମେ ବାହାରୁ ଚାଲିଯିବ ତମକୁ ଆଉ ସାହାଯ୍ୟ କରିବାକୁ କେହିଁ ନଥିବେ ତମେ ତମ ନିଜକୁ ମାନେ ଏ ମାନେ ପ୍ରୋଟେକ୍ଟ କରିବ।
ହଁ ବା ସେଇଠୁ ଭାବିକି ମୁଁ ଘରେ ଜବରଦସ୍ତି କଲିନାହିଁ। କରିନି ମାନେ କରିନି ତାପରେ ଆସିକି ଅଛି ଆଉ।
ତ ଆମରି ଜାମ ହୁଁ, ଫାଷ୍ଟ ଇୟର୍। ତିନି ବର୍ଷ ହବ ଉଁ, ତିନି ବର୍ଷ ନା ଚାରି ବର୍ଷ ଏଟା?
ତିନି ବର୍ଷ ଅଛି।
ନି ବର୍ଷ। ଆଉରି ଦି ବ
ଗୋଟେ ସେମିଷ୍ ଷ୍ଟାର ତ ଦେଇଛି। ତାପରେ ଆଉ ଗୋଟେ ସେମିଷ୍ଟାର ଦେଇନୁ ମାନେ କେବେ ଦେବୁ କେଜାଣି। ସେଇଟା କେବେ ଟାଇମ୍ ଟେବୁଲ ଆସିବା ଯାଏ ଅଛି ଆଉ।
ହୁଁ। ଆଉ ତୋମର ପ୍ଲସ୍ ଟୁ ରେ ପ୍ଲସ୍ ଟୁ ରେ ତୋମର ମାର୍କ କଣ କେମିତି ରହିଥିଲା?
ପ୍ଲସ୍ ଟୁ ରେ ମାର୍କ ମୋର ରହିଥିଲା ସିକ୍ସଟି ୱାନ୍ ପଏଣ୍ଟ ଥ୍ରୀ।
ମୋର ସାଇନ୍ସ ମାନେ ଏତେ ବହୁତ।
ବହୁତ ମାନେ ନାଇଁ ଏଇଟା ବି ଟିକେ କମ ହେଇଗଲା। ହେଲେ କଣ କି ଟିକେ ଅସ ଅସୁବିଧା ଥିଲା ବୋଲି ହଁ ଛାଡ କିଛି ଅଟାବି ଶିଖିବାନି ବହୁତ ଆଉ।
ହୁଁ, ହୁଁ, କିଛି ନାଇଁ।
ମାନେ କେତେ ଜଣ ଫେଲ୍ ତ ହେଇ ଯାଉଛନ୍ତି। ମୁଁ ତ ପାସ୍ ହେଇଗଲି ସେତିକି ବଡ କଥା।
ଆମର ଏଇ ଯୋଉ କମ୍ପୁଟର ଶିଖୁିଚନ୍ତି ନା ସେଠି ଆମ ଉପର ବ୍ୟାଚ୍ ରେ ଦିଟା ଛୁ ମାନେ ଦିଟା ଝିଅ ଛ ଆମ ଆମ ମାନେ ବହୁତ ଛୋଟ ଛୋଟ ଛୁଆ ଦିଟା ମାନେ ଦେଖା ହୁଅନ୍ତି। ଏବେ ସୋଲାରରେ ସୋଲାର କମ୍ପାନୀରେ ଯାଇକି ଏବେ ରହିଛନ୍ତି। ମାନେ ଆରି ତରଫରୁ।
ଓହୋ।
ଆ ସେଇ ସୋଲାର ତ ମାନେ ସୋଲାର କମ୍ପାନୀରେ ସେଠି ସାଲେରୀ କେତେ କଣ ଥାଏ?
ଜାଣିନି ମାନେ ସେ ବିଷୟରେ ଆଜି ଶୁଣୁଛି ସୋରା ସୋଲାର କମ୍ପାନୀ କିଛି ଅଛି ମୁଁ ଜାଣି ନି ସେ ବିଷୟରେ କିଛି। ମୁଁ ଆଜି ଶୁଣୁଛି।
ହେଲ୍ସ ଆଉ ଏ ଏବେ ତୋମ ଏବେ ଯୋଉ ଆମର ସବୁ ବାହାରଛି। ଆଉ ସେରା ସବୁ ତୁ ମାନ, କଣ କହିଲ?
ମୋ ମୋର ଇଚ୍ଛା ପକେଇବାକୁ ଯେ। ମୁଁ ଭାବୁଛି ଯଦି ପକେଇବି ତାହେଲେ ମୁଁ କଣ କରିବି? ପାଠ ପଢିବି ନା ଜବ୍ କରିବି?
ସେଟା ତୋମ ଉପରେ ନିର୍ଭର କରେ। କାରଣ ଯେ ଏ ଜବ୍ ଟା ପାଇଁ ବୋଧେ ମାନେ ଭୁବନେଶ୍ଵର ଆସିବାକୁ ପଡିବ।
ନାଇଁ ମୁଁ ସେଠି ଏଠି ଏକା ଅଛି ଭୁବନେଶ୍ୱର ଏକା ଅଛି।
ହୁଁ। ମାନେ ଇଣ୍ଟରଭ୍ୟୁ ପାଇଁ ତ ଭୁବନେଶ୍ୱର ଆସିବାକୁ ପଡିବ। ତାପରେ ଜବ୍ ହେଲା ପରେ କୋଉଠି କଣ ସେଟା ମୁଁ ଆଉ ଜାଣିନି।
ଓ ହୋ ନାଇଁ ମୁଁ ମୁଁ ଏଠି ଏକା ଅଛି ଭୁବନେଶ୍ଵରରେ ବଟ୍ ଜବ୍ ପାଇଁ କୋଉଠି କି ଯଦି ପ୍ଲେସମେଣ୍ଟ ବଗେରା କଣ କିଛି ଅଛି।
ହଁ, ହଁ, ହଁ ସେଇ କ- ପ୍ଲେସମେଣ୍ଟ ଟା କୋଉଠି କଣ ଥିବ
ଆଉ ପାଠ ପଢି ପଢି ଯଦି ଜବ୍ କରିବି ମୋତେ ସେମାନେ କଣ ହଁ କହିବେ? ଆଉ ତୁ ତୋର ଗ୍ରାଜୁଏସନ କମ୍ପ୍ଲିଟ କରିନୁ ଆଉ ତୁ ଜବ୍ ପାଇଁ ଧାଇଁ ଆଇଛୁ।
ନା ନା ସେମିତି କିଛି ନାହିଁ। ହଁ ମୋର, କଣ ହେଲା?
ମୁଁ କହିଲି ତୋମେ କଣ ଜବ୍ ରେ ପକଉଛ?
ନା ନା ଏପନ୍ତ କିଛି ପକେଇନି ଏଇ ବର୍ଷ ସରିଲା ତ ପ୍ଲସ୍ ଥ୍ରୀ ଦେଖିବା ଆଉ।
ତୋର ଗ୍ରାଜୁଏସ ସରିଛି ଯଦି ମାନେ ଟ୍ରାଏ କରିକି ଦେଖୁନ।
ହଁ ଦେଖିଆ ଟ୍ରାଏ କରିବା। ଆଉ ଯେ ବନିତା ଥିଲେ ସେ ବି ମୋତେ କହୁଥିଲେ ମାନେ କରିବା ପାଇଁ। ଏଟା ମିଶିକିରି ଦିଟାଙ୍କ କରିଥା ଦେଖିବା କଣ ହଉଛି ଆଉ।
ତୋମେ ଯଦି ଏ ସବୁ ବୁଝାବୁଝି କରି କହିବ ତାପରେ ମୋତେ ବି ଟିକେ କ- ଜଣେଇବ ହେଲା। ଯଦି ମୁଁ ଯଦି ମୁଁ ଇଣ୍ଟରେଷ୍ଟ ଅଛି ବି ଯେ ହଁ ମୋର ଇଣ୍ଟରେଷ୍ଟ ଅଛି ଯେ। ମୁଁ ଭାବୁଛି ମୁଁ ପାଠ ପଢ଼ି ପଢି କଣ କରିପାରିବି? ମୁଁ ସେଇଟା ଭାବୁଛି ଯଦି ଅଲଗା ଜାଗାରେ କିଛି ପ୍ଲେସମେଣ୍ଟ ହେଇଗଲା ତାହେଲେ ମୁଁ ସେଇଟା କରିପାରିବିନିନା।
ହୁଁ ହୁଁ।
ଘରେ ବି ହଁ କହିବେନି।
ହୁଁ। ହୁଁ ଏଟା ବି, ଆଉ ଯୋଉ ୱାର୍କ ଫ୍ରମ୍ ହୋମ ଟା କରୁଛ ନା? ହଁ ତମେ ବା କରୁଥିଲ କରୁଥିଲ ହେ ହେ ହେ ହେ।
ହଁ।
ଆଉ
ଉଁ ଚାଲିଛି ଆଉ।
ହଁ ଆମର ବି ସେୟା ଚାଲିଚି।